ଏଟା ଆପଣ କଣ କରିପାରିଲ ନା
ଲ ହ୍ୟାଲୋ ଶୁଭ ସନ୍ଧ୍ୟା
ସୁୁଭ ସନ୍ଧ୍ୟା
କେମତି ଅଛନ୍ତି
ବହୁତ ଭଲ ଅଛି
ହୁଁ ଏବେ କଣ କରୁଥିଲେ
ଏବଂଁ ଛାତ ଉପରେ ଘୁରୁଛି ହ ହୋଷ୍ଟଲ ଖ ହାତ ଉପରେ
କଣ ପାଇଁ
ଶୁଛି ଗରମ ହଉଛି ତ ତଳେ ଲାଇନ ନାହିଁ ସେ ଉପରେ ଆସିଛି ଯାହା ପାଖାଇବା ପାଇଁ
ଆହ ପବନ ଖାଉଛନ୍ତି
ହଁ
ଅହ ଗରମ ସେ କେତେ ଡିଗ୍ରୀ ଅଛି
ଏବେ ଥାର୍ଟି ଫୋର ରୁ ଥାର୍ଟି ସିକ୍ସ ଭିତରେ ଚାଲିଛି ଥାର୍ଟି ଫୋର୍ ଥଟି ସିକ୍ସ ଡିଗ୍ରୀ ସେଲସିୟସ୍ ଭିତରେ ଚାଲିଛି ଗରମ
ବର୍ଷା ହେଇଥିଲା ଆଜି
କାଲି ହେଇଥିଲା ଆଜି ନାଇଁ ଆଜି ଆଉ ବର୍ଷ ସାର୍ ନାହିଁ କାଲି ହେଇଯିବ ନା ଆଜି ନାହିଁ ବର୍ଷ ହ ଓଡ଼ିଶାରେ କହୁ ଯା ଭଲ ଲାଗେ ଆପଣଙ୍କୁ
ଓଡ଼ିଶାର ସବୁଠାରୁ ଭଲ ଲାଗେ ପୁରୀ।
ଆଉ,
ତାପରେ- ଏ-ଏ ତାପରେ ତ ପୁରୀ ଟା ହିଁ ସବୁଠାରୁ ଭଲ ଲାଗେ ତାପରେ ଭୁବନେଶ୍ଵରରେ ବି ଅଛି ଲିଙ୍ଗରାଜ ମନ୍ଦିର ତ ଏସବୁ ଭଲ ଲାଗେ। ଆପଣଙ୍କୁ?
ମତେ ବି ସେମତି। ପୁରୀ, ଭୁବନେଶ୍ଵର ଆଉ କଟକ, କଟକ। ହଁ।
ତ ଏବେତ ରଥଯାତ୍ ତ୍ରା ଆସ୍ ସିଏ ରଥଯାତ୍ରାରେ ଯାଆନ୍ତେ।
ରଥଯାତ୍ରାରେ ଯାଇନି ବାକି ଅଲଗା ଦିନ ଯାଏ ରଥଯାତ୍ରା ଟା ଭିଡ ବେଶି ହୁଏ ନା ତ ଯିବା ପାଇଁ ସେଟା ଅସୁବିଧା ହୁଏ। ରଥଯାତ୍ରା ଟାଇମ୍ ଟା, ଟିକେ ଅସୁବିଧା ହୁଏ ରଥଯାତ୍ରା ଟାଇମ୍।
ହଁ ରଥ୍ ଥଯାତ୍ରାରେ ହ
କେରେ ଦେଖଉଛି।
ଆଉ ମୁଁ, ଆଜ୍ଞା।
ଇଏ ଇଏ ହଉଛି ମେ ବି ଆପ୍ ଡାଉନ ହଉଛି।
କାହାର ଆପଣଙ୍କର ନା ମୋର?
ତୁମର ତୁମର।
ଆଜ୍ଞା।
ହୁଁ।
ହଁ ନେଟୱାର୍କ ଟିକେ ପ୍ରବ୍ଲେମ ରହୁ
ଆପଣ ଭେଜ୍ ଆପଣ ଭେଜିଟେରିିଆନ ନା ନ୍ ଆପଣ ଭେଜିଟେରିଆନ୍ ନା ନନ୍ ଭେଜିଟେରିଆନ୍?
ନନ୍ ଭେଜି ଟେରିଆନ୍ ଭେଜିଟେରିଆନ୍ ଦୁଇଟାକ ଖାଏ। ଆଜ୍ଞା,
ହୁଁ। ହବି କଣ କଣ ଅଛି ଆପଣଙ୍କର?
ହବି ମତେ ପସନ୍ଦ ଚିତ୍ର ଆଙ୍କିବାକୁ ତ ଦେନ୍ ନାଚ, ଗୀତ୍ କଁ ଏସବୁ ଭଲଲାଗେ। ଆପଣଙ୍କୁ?
ମୋତେ ଗଁ- ମ୍ସ। ସିଙ୍ଗିଙ୍ଗ, ଡ୍ୟାସିଂ, ଭିଡ଼ିଓ ଏଡ଼ିଡଟିଙ୍ଗ ଏଇୟା।
ଅ ହ ଆପଣ ଏବେ ପଢୁଛନ୍ତି ନା
ଆ ପଡ଼ୁଛି। ଆପଣ? ହେଲୋ। ହ୍ୟାଲୋ।
ନା ପଢ଼ା କମ୍ପ୍ଲିଟ ହେଇଗଲାଣି?
ଯାଜପୁର ଆପ ଆପଣଙ୍କ?
ମୋର ବାଲେଶ୍ୱର। ଏବେ କିନ୍ତୁ ବାହାରେ ଅଛି। ଏବେ ଲେଖାପଡା ପାଇଁ ବାହାରେ ଅଛି ଏବେ
ଆଜ୍ଞା।
ଆପଣ କୋଉଠି ଅଛନ୍ତି ଭୁବନେଶ୍ଵରରେ?
ନାଇଁ ମୁଁ ଭୁବନେଶ୍ଵରରେ ରହୁଛି ଆକ୍ଚୁଆଲି ଏବେ ଘରକୁ ଆସିଛି। ଦୁଇ ଦିନ ପାଇଁ ଘରକୁ ଆସିଛି। ତାପରେ ଭୁବନେଶ୍ଵର ପଳେଇବି
ମୁଁ ବି ଭୁବନେଶ୍ୱର ଅଛି ହାଇଟେକ୍ ମେଡ଼ିକାଲ କଲେଜରେ ଡିଏମ୍ଏଲ୍ଟି ଷ୍ଟୁଡେଣ୍ଟ।
ଭଲ ଆଉ ଏମ କଣ ଅଛି ଆପଣଙ୍କର?
ଏଇ ଲବ୍ରୋଟୋରି ଫିଲ୍ଡର
ହଁ। ଆଉ ଆଜି ଖାଇବା। ମୋର ଜଷ୍ଟ ପିଜି କମ୍ପ୍ଲିଟ ହେଲା ତ ମୁଁ ଏବେ ଗୋଟେ ଜବ୍ ରିସେଣ୍ଟ ଗୋଟେ ଜବ୍ ଫେସରେ ଜଏନ୍ ହେଇଛି। ୱାନୟର ହେଇନି।
ଓକେ।
ଆଗକୁ ଅଛି ପଢ଼ାପଢି କରିବାରେ ବିଡି ଅଛି ଦେଖିବା କଣ ହଉଛି?
ଆପଣଙ୍କ ସେପଟେ ଏରିଆ ଫେମସ କିସ
ଆମର ବିରଜା।
ମନ୍ଦିର ତ ତା ଖାଇବା।
ଖାଇବା ଆମର କଣ ଫେମସ ଆମର ସେମିତି ଖାଇବା ରସଗୋଲା ଫେମସ।
ରସଗୋଲା ତ ସେଇଟା ଓଡିଶାର କଣ ଅନୁ କୌଣସି ସେଟା ଫେମସ ଜଗନ୍ନାଥଙ୍କ ପାଖରେ ସେଟା ଭୋଗ ଲାଗିଥିଲା ସେଇଟା ସବୁଆଡେ ଫେମସ୍
ଆ ତ ଦେନ ସେଇ ମିଠା ଉପରେ ଛେନାପୋଡ ବି ଛେନାପୋଡ ଜଲି ବିି ଏସବୁ ଆମ ଏପଟେ ଭଲ ବନାନ୍ତି।
ହୁଁ।
ଆପଣଙ୍କର ସେପଟେ
ଆମର ମୁଢି ମାଂସ ଅଛି ବେସିକାଲି ମିଠା ଉପରେ କି ଇଏ ଉପରେ ହଉ କି ଦହିବରା ହଉ କି ଇଟଲି ଘୁଗନି ହଉ ସେଇୟା ଆଉ। ମାନେ ଭଲ କରାଏ ବରା ଇଟିଲି ଘୁଗୁନି ସେପଟେ ବହୁତ ଭଲ।
ହଁ ହଁ।
ଭୋଗରାଇ ପଟ ସାଇଟରେ ଚାଟ୍ ଆଦ ଚପ ଫେମସ
ଆଉ ଆଜି ଦିନରେ ଲଞ୍ଚ କଣ ହେଇଥିଲା।
ଲଞ୍ଚ ର ସାଧା ହେଇଥିଲା।
ନ୍
ବୋଥ ଭେଜିଟେରିୟନ ବି ନନ ଭେଜିଟେରିୟନ ବି।
ଆଜଞା
ହୁଁ ଆପଣ ବୁଲିବା ପାଇଁ ଭଲ ପାଆନ୍ତି।
ହଁ ବୁଲିବା ପାଇଁ ଭଲ ଲାଗେ।
କେବେ କାଶ୍ମୀର କି କେବେ ଟୁର କରୁଛନ୍ତି କାଶ୍ମୀର ଲଦାଖ ସାଇଡ କେବେ
ହ ନାଇ ଯାଇନି କେଦାର ନାଥ ଯାଇଚି।
ହୁଁ।
କେଦାରନାଥ ଯାଇଚି ବହୁତ ବର୍ଷ ହେଇଗଲାଣି ଆଉ ବି ଏତେ ଭଲ ସେ ମନେ ନାହିଁ କାରଣ ମୁଁ ଛୋ ଟ ଟେ ହେଇଥିଲି ଯାଇଥିଲି। ସେଭେନ୍ଥ ଏଇଟି ପଢୁଥିଲା ବେଳେ ଯାଇଥିଲେି ଆଉ ଏବେ ତ ବହୁତ ଚେଞ୍ଜ ହେଇଗଲାଣି।
ହୁଁ।
ଆଉ ତାପରେ କୁଆଡେ ଯାଇପାରିନି ବାହାର ଜାଗାକୁ।
ଭଲ ଲେଖାପଢା ସାଙ୍ଗର ବୁଲାବୁଲି କଲେକ୍ସନ ଧୀରେ ଧୀରେ କାଟିଯାଏ ମୋର ବି କାଟିଯାଇଛି ଏବେ।
ହଁ ଏବେ ତ ଜବ ରେ ଯୋଉ ପସିଗଲି।
ହୁଁ ଜବ୍ ରେ ପଶିଗଲେ ସେଟା ବିଜି ରହିଯିବ ଆଉ କଣ କାମ ପ୍ରେସର ରହିଲା ପଇସା ଇନ୍କମ୍ ର ପ୍ରେସର ରହୁଚି ଘର ଟେନସନ ରହିଲା, ଆଁ
ବହୁତ୍ ଆଉ ଟାଇମ୍ ହିଁ ହଉନି।
ନା ନା ଆଉ ଟାଇମ୍ କେମିତି ହଉ ଆମେ ଲେଖା ପଢା଼ରେ ପସିଲୁ ତାପରେ ଆଉ କାଲି ସକାଳେ ଡିୟୁ ଆମେ କାଲି ସକାଳକୁ ଡିୟୁଟି ରହୁଛି ତାପରେ ଦିଟା ବେଳୁ ଡିୟୁଟି ମଝିରେ ତାପରେ କ୍ଲାସ୍ ରହୁଛି।
ଡିୟୁଟି କେତେ ମାନେ କେ କେତେ ଟାଇମ୍ ରୁ କେତେ ଟାଇମ୍ ଯାଏଁ ଆପଣଙ୍କର ରହୁଛି।
ଏବେ ସକାଳଟା ନାଇଁ ଏବେ ଆଉ ଦିଟା ରୁ ପାଞ୍ଚଟା ଯାଉଛି ଡିୟୁଟି ଏବେ ସକାଳେ ନାହିଁ ଏବେ ଆଉ।
ହୁଁ।
ଘର ଛାଡିକି ରହିବା ବି ବହୁତ୍ କଷ୍ଟ।
ନା ଆଗରୁ ହଷ୍ଟେଲରେ ଥିଲି। ପ୍ଲସ୍ଟୁ ଟାଇମ୍ ରେ ହଷ୍ଟେଲରେ ଥିଲି ସେଇଥିନି ସେଇଥିପାଇଁ ଘର ଛା ରହି ହଉଛି ତିନି ଚାରି ମାସକୁ ଥରେ ଯାଉଚି ଘରକୁ।
ହୁଁ ହୁଁ।
ଏବେ ରଜ ସାଇଟ୍ ର ଥିଲେ ଭୁବନେଶ୍ୱର ର ସାଇଟ୍ ରେ କେତେ ଦିନ ଥିଲେ ରଜ ଟାଇମ୍ ରେ।
ହଁ ରାଜା ଟାଇମ ରେ ତ ମୁଁ ଭୁନେ
ଆପଣ ଓଡ଼ିଆ ଫିଲ୍ମ ଦେଖନ୍ତି। ହାଲୋ। ହ୍ୟାଲୋ।
ଶେଷରେ ହିଁ ଥିଲି। ଲି।
ହଁ ଆଚ୍ଛା ଆପଣ ଏଇ ଫିଲ୍ମ୍ ଦେଖନ୍ତି ଓଡିଆ ଫିଲ୍ମ୍। ହାଲୋ ଓଡ଼ିଆ ଫିଲ୍ମ୍ ଦେଖନ୍ତି ହେଲୋ।
ଭଏସ୍ ଆସୁନି କିି।
ନା ନା ଆଉଥରେ କୁହ ଆପଣ ଓଡିଆ ଫିଲ୍ମ ଦେଖନ୍ତି।
ହଁ ଦେଖେ ପରା।
ହଁ ଯୋ ନୂଆ ଫିଲ୍ମ ଆସିଥିଲା ଦେଖିଥିଲେ ଏଇ ଯୋଉଁ ଛକି ସୁନ ଆସିଥିଲା ଦେଖିଥିଲେ।
ଏବେ କଣ ଆସିଥିଲା ମନ୍ତ୍ର ମୁଗ୍ଧ।
ହଁ ଦେଖିଥିଲେ।
ନାଇଁ ମନ୍ତ୍ର ମୁଗ୍ଧ ମୁଁ ଦେଖିବାକୁ ଯାଇନି
ଏଇଟା ତ ଏବେ ବି ଅଛି ଆସିଗଳାଣି ମାସେ ଦି ମାସେ ହେଲାଣି ଯେବେ ଆସିବାର ଏବେ ବି ମୁଁ ବି ଥିଏଟର୍ ଅଛି ସେଟା ଯାଇନି
ହଁ
କେବେ ରାତି ଅଧାରେ କେତେବେଳେ ସୋଟା ପଡେ ନହେଲେ ସକାଳେ କେ ଟାଇମ୍ ପଡେ ଠିକ୍ ନାହିଁ ସେ ସୋ
ଆଜ୍ଞା ଆପଣ ଯାଇଥିଲେ କି
ନାଁ ମୁଁ ଦିଟା ହିନ୍ଦୀ ଫିଲ୍ମ୍ ଦେଖିଥିଲି ତାପରେ ଆଉ ଯାଇନି ଦିଟା ଦେଖିଥିଲି ଓଡିଆ ଫିଲ୍ମ୍ ଯାଇନି ଗୋଟେ ବି ହଁ ସେପଟ ସାଇଡରେ ଥିଲାବେଳେ ବାଲେଶ୍ଵର ସାଇଡରେ ଥିଲାବେଳେ ଦିଟା ଓଡିଆ ଫିଲ୍ମ ଆର ବର୍ଷ ଦେଖିଥିଲି ଏ ବର୍ଷ ଆଉ ଯାଇନି
ତ ଆଉ ସନ୍ଧ୍ୟାବେେଳେ ବ୍ରେକଫାଷ୍ଟ କଣ କରିଛୁ ହେମତି
ଗୁଡ଼୍ ଇଭିନିଂ ସାର୍
ମୁଢି ମିକ୍ସଚର ହ୍ୟାଲୋ
ଆପଣ କୁହନ୍ତୁ ସ୍ନାକ୍ସ କଣ ଖାଇଛନ୍ତି ସନ୍ଧ୍ୟାବେଳେ ବ୍ରେକ
ହଁ ଅ ସରି ସରି ସରି ସେ
ସନ୍ଧ୍ୟାବେଳେ କହିବ ଏ ସ୍ନାକ୍ସ କଣ ଖାଇଛନ୍ତି ସ୍ନାକ୍ସ ଚାଉମିିନ ଖାଇଦିନି ସେ ଟିଫିନ ହେଇଥିଲା ଆମ ଲଞ୍ଚ ୱାଡ ରେ ଟିଫିନ୍ ହେଇଥିଲା ଚାଉମିନ ଖାଇଥିଲି ସେଠି
ହ ଆଜ୍ଞା
ଆପଣଙ୍କ ହାଇଟେକ ମେଡିକାଲ କଲେଜ ଆସିଛନ୍ତି